ହଁ ମ୍ୟାଡାମ୍ କଣ କରୁଛନ୍ତି?
ହଁ ଏ ଦି ପଟେ ଏ ରେଷ୍ଟ ନେଇକି ଆପଣ କଣ ରେଷ୍ଟ୍ ନେଇଥିଲେ?
ମୁଁ ତ ରେଷ୍ଟ ନେଇ ପାରିଲିିନି ସେତେବେଳେ ଏ ପୁଅକୁ ଶୁଆଇଲି ଶୁଆଉ ଶୁଆଉ ଶେଟୁ ତିନିଟା ଚାଳିଶି ପଇଁଚାଳିଶି କରିଦେଲେ ଆଉ ମତେ କିନ୍ତୁ ନି ନିଦ ଲାଗୁଥିଲା ଜୁସ ଆଜି ଟିକେ ନିଦ ଲାଗୁଥିଲା କଣ କାଲି ଆ ଶିବ ବିବାହ ନଥିଲା କି?
ହଁ କାଲି ହେ ଆଁ କାଲି ଥିଲା ହଁ।
ହଁ କାଲି ଥିଲା ନାଇଁ ଶୀତଳ ଷଷ୍ଠୀ ଆଜି ଅଛି କିନ୍ତୁ ଶିବ ବିବାହ
କାଲି ଶି ହଁ ଆଜି ଶିତଳ ଷଷ୍ଠୀ
ହଁ ଶିବ ବିବାହ ଥିଲା କାଲି ଆମ ଗାଁ ରେ ଏଠି ସପନେଶ୍ୱର୍ ମହାଦେବ ଅଛନ୍ତି।
ଆଜ୍ଞା।
ତାଙ୍କର ବାହାଘର ହେଉଥିଲା ଏଠି ବାହାଘର କରୁ ଆମେ ମୁଁ ମୋ ସ୍ୱାମୀ ମହାଦେବଙ୍କର ମାଆ ବାପା ହେଇକି କରୁ
ହାଁ ଆ ବଢିଆ ଭଲ ଜିନିଷ।
ଆମ ଘରେ ତିନି ବର୍ଷ ହେଲାଣି କରୁଛୁ ଆଉ
ଆପଣଙ୍କର ଘର ଯୋଉଁ କହୁଥିଲେ ବାଙ୍କୀ ନାଇକି ବାଙ୍କୀ ତ ଆଉ।
ହଁ ଆମ ଶଶ ଶାଶୁ ଶଶୁର ହୁଅନ୍ତି ଶାଶୁ ଶଶୁ। ଆମର ମାଆ ବାପା ହେଇକି କରନ୍ତି ଏଇ ବର୍ଷ ଆମେ ନୂଆ ଆମେ ହେଇଚୁଁ ଦୋମୁହାଁ ବର୍ଷା।
ପିଢ଼ି ଆମେ ଯା ବାପା ମାଆଙ୍କ ପରେ ହାଁ ଶଶୁର ପିଢ଼ି ଆପଣଙ୍କ ଗଲା ପରେ ଆପଣଙ୍କ ପିଢ଼ି ଆଉଁ।
ହାଁକଁ ସେମିତି ପିଢ଼ି ନୁହ ଅନ୍ୟ ଲୋକ ହେଇ ପାରିବେ। କିନ୍ତୁ ହେଇଥିଲୁ ଆଉ ସେଇ ଯୋଉଁ ଉଁ ମଁ
ସେଟାକୁ ଆଉ ଭଲ ନାଁ ଏଇ ସୁଯୋଗ ଟା କଣ ସମସ୍ତଙ୍କୁ ମିଳେ କି। ହେଁ ହେଁ ଭଗବାନଙ୍କର ବାପା ମାଆ। ହବା ସେଟା ଭାଗ୍ୟ ରେ ଥିଲେ ମିଳେ।
ଗରମ ହଉଛି ଖରା ପାଇଁ ଦିନ ଯାକ ଟିକେ ଆଉ ମାନେ ଉପାସ ଗଲେ ତ ଆଉ ଖରାରେ ପୁରା ବସିଗଲେ ରହିଗଲୁ। ନାଁ ସେଇ ବହୁତ୍ ଜୋରେ ଆଜି ଟିକେ। ଆରେ କମ୍ ଖରା ଅଛି କିନ୍ତୁ ଗୁଳୁଗୁଳି ହଉଛି।
ଗୁଳୁଗୁଳି ବର୍ଷା ହେଉନି ଆଉ।
ବର୍ଷା ଏବେ ହଉନି ଏବେ ହଉଛି। ବର୍ଷା ହେଇକି ବି ଥଣ୍ଡା ଲାଗୁନି ଏମିତି ବାହାରକୁ ଗୋଲେ ଟିକେ ଥଣ୍ଡା ଲାଗୁଛି। ଆଉ ପୁଣି ଘରକୁ ଆସିଲେ ପୁଣି ଯାହାକୁ ତାହା ଗରମ।
ହଁ ଏ ଭୁବନେଶ୍ଵରରେ କିନ୍ତୁ ଆଜି ଦିନ ଟା ଯାକ ଭଲ ଲାଗୁଛି। ସକାଳୁ ଏଁ ମେଘ ଆଇଥିଲା ଏବେ ବର୍ଷା
ହଁ ଆମର ବି ଏପଟେ ମେଘୁଆ ମେଘୁଆ ଥିଲା ଖରା ବେଳ ଟାଇମ ରେ ଖରା ହେଇଥିଲା। ଆଉ ଏଇ ତ ଏଇ ଚାରିଟା ସାଢେ ଚାରିଟା ରୁ ବର୍ଷା ଆଉ କାଲି ଦିନ ପୁରା ପୁରା ଉପାସ ରହିଗଲି ଆଉ
ହେଁ।
ଖାଇବା ପିଇବା ଖରାକୁ ନିହା
ଏ ଖରା ଦିନେ ଖରା କ୍ଲାଇମେଟ୍ ଟା ଦେ ପୁରା ଗରମ। ହୋଉଛି ଉପାସ ରହିବା ଏଇ ସମୟରେ ବହୁତ୍ କଷ୍ଟ। ସତ କଥା ମାନେ ପାଣି ବି ଆପଣ ପିଉ ପାଣି ବି ପିଉନାହାନ୍ତି ସେ ସମୟରେ ଯୋଉଁ
କାହିଁକି ନାଁ ଏଯା ଯୋଉଁ ଆମର ଯେମିତି ଓଡ଼ିଆର ବାହାଘର ଟା ଯେମିତି ହେଁ ମଙ୍ଗନ ହାଣ୍ଡି ମଙ୍ଗ ହଁ। ଉପାସ ରହିବ ତାପରେ ମଙ୍ଗନହାଣ୍ଡି ଯେମିତି ବସିବ ଠାକୁରଙ୍କର ବି ସେମିତି ବସିବ। ଯେମତି ଚାରି ହଁ ଚାରିଜଣଙ୍କୁ ଘରେ ନୁହଁ ମନ୍ଦିରରେ ହଉଥିଲା। ହଁ ଆମ ଘରକୁ ଖାଲି। ଏ ଯୋଉଁ ଗୋଟେ ବର ଅନୁକୂଳ କରିକି ବାହାରେ।
ବଢିଯାଏ ଅନୁକୂଳ ନାଁ କଣ?
ନାଇଁ ନାଇଁ ବର ଆମର ଦାଣ୍ଡ ମାନେ ବାହାରେ ଘରୁ ଉମ ଆମେ ବର ଗଲା ବେଳକୁ ଆମେ ତାଙ୍କୁ ବରକୁ ବନ୍ଦାପନା କରିକି ଗାଡ଼ିରେ ବସାଉ କ୍ଷୀର ପିଆଉ। ଖାଇବାକୁ ଦେବୁ ସେଇଟା କରିକି ଦହି ପିଆଇ ଦେଇକି ତା ବର ଯାଏ ବରଯାତ୍ରୀ।
ଆଜ୍ଞା ଆଜ୍ଞା।
ସେଇଟା ଯୋଉଁ କରୁ ଆମ ଯେହେତୁ ଆମେ ମହାଦେବଙ୍କ ବାପା ମା ହେଇଛୁ ତ ଆମ ଦୁଆର ମୁହଁରୁ ବର ବାହାରିବ।
ଓ ହୋ। ବହୁତ ଭାଗ୍ୟର କଥା କିନ୍ତୁ ଭାଗ୍ୟର କଥା।
ମୋ ଆଁ ମଙ୍ଗନହାଣ୍ଡି ଟା ମନ୍ଦିରରେ ହେଇଥିଲା। ମାଙ୍କ ମାଙ୍କ ମଙ୍ଗନ ହା ସେଠି ସେଇଠି ମନ୍ଦିରରେ ମାଙ୍କ ମନ୍ଦିରରେ ଏଠି ତାପରେ ବାବାଙ୍କ ମନ୍ଦିରରେ ସେଇ ମଙ୍ଗନହାଣ୍ଡି ଏ ସାରିକି ତାପରେ ଆମ ଘରକୁ ପୁଣି ଥରେ ଆସିଲି ଆସିକି ଏଠି ଆମର ବର ଅନୁକୂଳ ହେଲା ବର ବାହାରିବା ପାଇଁ ତାପରେ ଯାଇକି ମୋ ବରର ବାପା ଯିଏ ହେଇଥିଲେ ଆଉ କନ୍ୟା ବାପା ଯିଏ ହେଇଥିଲେ ହେଠୁ ମିଶିକି ବେଦିରେ ବାହାଘର କଲେ। ଯେମିତି ବାହାଘର ହୁଏ ସେମିତି ସବୁ ପୁ ସେମିତି ବା ହାତ ଗଣ୍ଠି ହେମିତି ପଡିବ ସେମିତି କଉଡି ହଁ ସେମିତି ହା ହାତ ଗଣ୍ଠି ଯିଏ ଆଁ କନ୍ୟା ପକ୍ଷ ଯିଏ ସେ ତାଙ୍କର ଝିଅ ଯଦି ଥିବେ ସିଏ ହାତ ଗଣ୍ଠି ପିଠେଇବେ।
ଆଜ୍ଞା। ସେ ଯିଏ ହାତ ଗଣ୍ଠି ଫିଟେଇଲେ ଯେ କଣ ଯେମିତି ଯାହା ଦିଅନ୍ତି ସେମତି ଦି ଦିଆ ହୁଏ?
ଦି ଦିଆନ୍ତି ନାହିଁ। କାହିଁନା ଆ ଏମିତି କଣ ଆମର ବାହାଘର ସତ। ଯୋଉ ସତ ବାହାଘର ଆମେ ସାତ ପୁରୁଷକୁ ବନ୍ଧୁ ବାନ୍ଧୁ। କି ଏଇଟା କଣ ଏଇ ବର୍ଷ ଏଇ ବର୍ଷ ଆମେ କଲୁ ଆର ବର୍ଷ ଆଉ କିଏ ବି କହିପାରନ୍ତି। ହଁ ସେତି ପାଇଁ ସେ ନିୟମ ପାଳନ ହୁଏନି କି ଦବା ପାଇଁ ହେମିତି କିଛି ନିୟମ ନାହିଁ।
ୟ ହଁ ହଁ ହଁ।
କିନ୍ତୁ ସେମିତି ଯାହା ଯାହା ଆମ ଓଡିଆ ବାହାଘରରେ ନିୟମ ଅଛି।
ସବୁ ସିନ୍ତି ଅଛି କେମିତି ଏ ଯୋଉ କେତେବେଳକୁ ସରଲା?
ବାହାଘର କାଲି ସରିଲା ସ ସନ୍ଧ୍ୟା ପାଞ୍ଚଟାରେ ବାହାଘର ସରିଲା ଦିନ ଭର ହଉଥିଲା। ଆଉ ପଂଶ ହଁ ଉପାସ୍ ଥିଲୁ। ଆଉ ପାଞ୍ଚଟା ପରେ ବି ଆଉ କିଛି ଖାଇ ହେଇନଥିଲୁ ଆସିନଥିଲୁ ଘରକୁ ସେଇଠି ମନ୍ଦିରରେ ଥିଲୁ। ଆଉ ସାଙ୍ଗେ ସାଙ୍ଗେ ବାହାଘର ସରିଲା ଯେମିତି ଠାକୁର ମା ଆଉ ପାର୍ବତୀ ଆଉ ଶିବ ବାବା ବାହାରିଲେ ଯେମିତି ଆମ ବରଯାତ୍ରୀ ପ୍ରଶସନ୍ ହୁଏ ସେମିତି ପୁରା ବାହାରିଲେ ପୁରା ଗାଁ ପ୍ରସେସନ୍ ପୁରା ଗାଁ ଯାକ ଡିଜେ ଗାଡି ଆସିଥିଲେ। ବାଜା ଆସିଥିଲା ବାଣ ଆସିଥିଲା। ଆଉ ଅଭିିର ଫ ଫଗୁ ଯୋଉ ଫଗୁ ଖେଳ ହୁଏ। ଫଗୁ ଆସ ଫଗୁ ପୁରା ବୋଳା ବୋଳି ସମସ୍ତେ।
ଠାକୁରଙ୍କର ସବୁ ପୂଜା ତ ଫଗୁଟି ମେନ୍ ଆଉ ରାଧାକୃଷ୍ଣଙ୍କର ସେମିତି।
ହଁ ଆଉ ଚାଉଳ ଆଉ ପଇସା ମିଶେଇକିରି ସେଇଟା ଫିଙ୍ଗା ହବ ଉପରକୁ ଚାଲିଥିବେ ହେନ୍ତି ଫିଙ୍ଗା ହଉଥିବ ଚକୋଲେଟ ଫିଙ୍ଗୁଥିବେ ଉ ଉପୁରୁ
ଆଜ୍ଞା ଆଜ୍ଞା।
ଏମିତି ସବୁ ପୁରା ଡିଜେ ଗାଡି ଆସିଥିଲା ଏନ୍ତି ପୁରା ବ ଗାଁ ପୁରା ଗାଁ ପୁରା ଗଳି ସନ୍ଧି ସବୁ ଆଡେ ବୁଲିଲେ।
ଏ କାଲି ତାହେଲେ ଆପଣ ବ୍ୟସ୍ତ ଥିଲେ ଆଉ।
ଘର ଘର ମୁଁ ମାନେ ସମସ୍ତଙ୍କ ଦୁଆରୁ ଭୋଗ ଖାଇବେ। ଭୋଗ ଖା ମା
ଫୁଲ କୁମ୍ଭ ହଁ ଭୋଗ ପୂର୍ଣ କୁମ୍ଭ ଦି ପାପ ସବୁ ଥୁଆ ହେଇଥିବ ଆଉ ଗାଁ ରେ ଆଉ ସମସ୍ତଙ୍କ ଦୁଆରେ ଆଉ। ସେଇ ଭଳି ଠାକୁର ଯେହେତୁ ଯିବେ ବର ବେଶ ହେଇକି।
ହଁ
ଘରଟାକୁ ପୋଛି ଦେଇକି ଲିପି ଦେଇକି ଲୋକ ସବୁ ମୁରୁଜ ପକେଇକି କଳସ ଭୋଗ ଥୋଇଥିବେ।
ସେଇ କଥା କରିବା କଳସ ଭୋଗ ସବୁ ଥୁଆ ହେଇଥିବ।
ଖାଇ ଖାଇ ଖାଇ ଖାଇ ଠାକୁର ଯିବେ ବୁଝିଲେ ହଁ ଆଉ ଖାଇବୁ କଣ ସାଙ୍ଗେ ସାଙ୍ଗ ବାହାଘରୁ ସରିଲା ଯେଣି ବୁଲିଲେ ଠାକୁର ଆଉ ଖାଇପାରଲୁନି ଆଉ ତାଙ୍କ ସାଙ୍ଗରେ ଆମେ ବୁଲାବୁଲି କରି ସାରିଲା ବେଳକୁ ଆଠଟା ପରେ ହେଠୁ ଭୋଜି ଖାଇବାକୁ ଗଲୁ।
ଆଜ୍ଞା।
ହୁଁ
ଭୋଜି ହେଉଥିବ ଆଉ। ଗାଁ ଲୋକ ଖାଉଥିବେ ଆଉ
ଆଉ ସେଥିପାଇଁ ଭୋଜି ଖାଇବାକୁ ଗଲେ ଦିନ ଭର ଉପାସକୁ ଯେତେବେଳେ ହଁ ଆଉ ଗରମ ଭୋଜି ଟା କଣ ସାଙ୍ଗେ ସାଙ୍ଗେ ହେଇଛି ପୁରା ଗରମ ଭାତ, ଡାଲମା, ଖଟା, କ୍ଷୀରି, ପ୍ରସାଦ କିନ୍ତୁ ଏତେ ଗରମ ଯେ କାଲି ବହୁତ ଗରମ ହଉଥିଲା ଆମେ ପୁରା ଦିନ ଭର ଉପାସ ମାନେ ଖାଇ ହେଲାନି ଭଲରେ ଖାଇ ହେଲାଣି।
ସେ ପେଟଟା ଗରମ ହେଇଯାଇଥାଏ ନା ଏତେ ସମୟ ଖାଦ୍ୟ ଖାଲି ରହିଲେ।
ଖାଦ୍ୟ ଟି ବହୁତ ତାତିଥିଲା।
ତାତିଥିଲା।
ଆଉ ସେଠି ଆଉ ତମେ ଜଲଦି ଜଲଦି ଖାଇକି ଗଲେ ଅନ୍ୟ ଲୋକ ଖାଇବେ ନା।
ହଁ ହଁ ହଁ।
ଆଉ ତମେ ବସିବ ଘର ହେଇଛି ଯେ ଥଣ୍ଡା ହେଲେ ଖାଇବି।
ନାଇଁ ନା ସେ ଗହଳିରେ ସେ ସବୁ ଜିନିଷ ନୁହଁ ଉଠିବେ ଆଉ ଲୋକ ସବୁ ବସିକି ଖାଇବେ କେତେ କେତେ ଲୋକ ଖାଉଥିବେ ସେଠି ଆଉ ଆଜ୍ଞା।
ଜଲଦି ଖାଇଦେବି ଆସିବି। ସେଥିପାଇଁ ଯାହା ଯେତିକି ଭୋକ ହଉଥିଲା ସେମିତି ଟିକେ ଟିକେ ଖାଇଦେଇ ପଳେଇ ଆସିଲୁ। କିନ୍ତୁ ଦିନ ଭୋର ଯୋଉ ଖରାରେ ବସିଲୁ ମାନେ ଗୋଡ ମନ୍ଦିର ବସିଲୁ ମାନେ ଟିକେ ଗୋଡ ଲମ୍ବେଇ ହେଲାନି ଗୋଟେ ଜାଗାରେ ଏମତି ଜାକିକି ପୁରା ବସିଛୁ। ତା ଦେହରେ ଠାକୁରଙ୍କ ଯେତେ ନା ନିୟମ ନୀତି କରିବାଟା ସେଇଠୁ ସେଗୁଡା ଟିକେ ମତେ ଟିକେ କଷ୍ଟ ହେଲା ମୋର ଦୁଇ ଦିଟା ଅପରେସନ ଅଣ୍ଟା ଫଣ୍ଟା ବହୁତ ପେନ୍ ହୁଏ ଟିକେ ଦରଜ ହୁଏ
ହଁ ବାପରେ ନ ସିଯେରିନ ନା ଅପରେସନ୍ ଛୁଆ
ସିଜରିଆନ୍ ଦିଟା ଝିଅ ବଳେଆ ହେଇଥିଲି ପୁଣି ପୁଅବେଳେ ହଁ ସେଇଟା ଟିକେ କଷ୍ଟ ହୁଏ ଆଉ ମୁଁ ଟିକେ କାମ ପ୍ରେସର ଯୋଉ ଦିନ ହେଇଯାଏ ମତେ ଭାରି କଷ୍ଟ ହୁଏ। ଅଣ୍ଟା ବି ନ୍ଧିବ ଆଡେ ଗୋଡ ଦିଟା ବିନ୍ଧେ। ଆଉ ସେଇଟା ମୁଁ ଭାବ। ହଁ ମୁଁ କହିଲି। ଟିକେ ଶୋଇପଡିବି ଆଜି ବି ରେଷ୍ଟ ପାଇଲିନି ଯାହା ରାତିରେ ଟିକେ ଶୋଇଥିଲି। ଏଇ ଆଇଁଷ ଥିଲା ଆଜି ତ ଆମିଷ ଦିନ ଆଜି ରୋଷେଇ ବାସ। ଆମିଶ ଘର ରୋଷେଇ ବାସ କଲାବେଳକୁ ସାଧା ରାନ୍ଧିଦବ କାମ ନାହିଁ ଆମିଷ ରାନ୍ଧିଲା ବେଳକୁ ସେମତି ଟାଇମ୍ ସମୟ ଲାଗେ। ଆଉପରେ ସମସ୍ତେ ଆମର ବଡ ଯୌଥ ପରିବାର ନା ସମସ୍ତେ ଶାଶୁ ଶଶୁର। ଶୁର ନଣନ୍ଦ ଦିଅର। ସମସ୍ତେ ଅଛନ୍ତି ସମସ୍ତଙ୍କୁ ଜଣଜଣ ଜଣଙ୍କୁ ଖାଇବାକୁ ଦେଇକି ଆଉ। ସବୁ କାମ ସାରି ତାପରେ ଲାଷ୍ଟ କୁ ଛୁଆ କାମ।
ଆପଣଙ୍କର କଣ ପୁଅ କେତେ ବର୍ଷର।
ଝିଅ ଟା ଏଗାର ବର୍ଷର।
ଆଜ୍ଞା। ଆଉ ସାନ ଟା।
ଝିଅ ଟା ଏଗାର ବର୍ଷର ପୁଅଟା ସତର ମାସ ମାନେଦେଢ଼। ଅଠର ମାସ ହେଲେ ଦେଢ ବର୍ଷ ହବ। ଦେଢ ବର୍ଷ ହେଇନି ସ।
କାଲି ଆପଣମାନେ ଏ ଯୋଉ ଯୋଉ ପୂଜାରେ ବସିଲେ ଛୁଆ କେମିତି କଣ ରହିଲେ।
ମୁଁ ଛୁଆକୁ ମୁଁ। ସକାଳେ ତାକୁ ଖୁଆଇ ଦେଇଥିଲି ଚୁଡା ଗୁଣ୍ଡ ସକାଳେ ଖୁଆଇଥିଲି ତା। ଘରେ ରୋଷେଇ କରିଦେଇଥିଲି ମୋ ଭଣଜା ଆଉ ମୋ ଝିଅ ପାଇଁ କେବଳ ଆମେ ତ ସବୁ। ଉପାସ ରହିଥିଲୁ ମ ଅରୁଆ ଭାତ। ଭାତ ଟିକେ ମିଠା ଡାଲି ଟିକେ ଆଳୁ ସିଝେଇ ଦେଇଥିଲି ଆଉ ବେଶୀ ମୁଁ ସକାଳୁ କରିପାରିଲିନି। କି କରିଦେଇଥିଲି ଆଉ ମୋ ପୁଅ ପାଇଁ ସିଝା କରିଦେଇଥିଲି ହଁ ପୁଅ। ପାଇଁ ଟିକେ ସିଝା କରିଦେଇଥିଲି ଏଇ ଭଣ୍ଡା ଆପେଲ ଗାଜର। ଡାଲି ହଁ ତା। କୁ ନାଇଁ ମୁଁ ଖୁଆଇେଦେଲେ ସିଏ ପ୍ରାୟ ମାନେ ମୁଁ ଖୁଆଇତ କା ଅନ୍ୟ କାହାତରୁ ଖାଏ। ଏମିତି ଦରକାର ପଡିଲେ ଖାଏ କିନ୍ତୁ ମୁଁ ଆସିକି ମଝିରେ ଖୁଆଇ ଦେଇକି। ମୋ ଝିଅକୁ ମାନେ ଝିଅଟାକୁ ଶୁଆଏ। ହଁ ମୋ ଝିଅ ଭଣଜା ତାକୁ ରଖିଥିଲେ ମୋ ଝିଅ ସବୁ କରିଦେବ। କାରଣ ସିଏ ବଡ ତା ଠୁ ନା ନଅ ବର୍ଷ ବଡ।
ଆଜ୍ଞା।
ସିଏ ତାକୁ ରଖିଦବ ମୁଁ ତାକୁ। କହିଲି ମୁଁ ତାକୁ ମୁଁ ଖୁଆଇଦେଲି ଯେମତି ହଁ ମୁଁ ତାକୁ ଯେମତି। ଖୁଆଇଦେଲି ଆମ ଝିଅଟାକୁ କହିଲି କି ଆଉ ତୁ ରଖିଦବୁ ସିଏ ଶୁଆଇଦେଲା। ସିଏ ତାକୁ ଗୋଡରେ ତକିଆ ପକେଇକି ହଲ ଗୋଡ ହଲେଇ ହଲେଇ ଶୁଆଇଦେବ।
ଆ ଆଉ ଭଡିିଆ ଆଉ।
ଶୁଆଇ ଦେଲେ ମତେ ସିଏ ଥିଲେ ମୋର ଆଉ କିଛି ମାନେ ଅସୁବିଧା। ଚିନ୍ତା ନାଇଁ ସିଏ ତ ଅଛି ଆଉ ସେ। ଖାଲି ଟିକେ ଛୋଟ ଛୁଆଟା ତ ହଁ। ଛୋଟ ଛୁଆଟା ଟିକେ ଝାଡା ଫାଡା ଟିକେ ପେଛି ପାରେନି ସିଏ ଏତେ ଛୋଟ ଏଗାର ବର୍ଷ। ବର୍ଷର ଆଉ ନହେଲେ ଆଉ ବାକି। କି ତାକୁ ଡ୍ରେସ ପିନ୍ଧେଇ ଦବ ସବୁ ଦ ସବୁ କରିଦବ। ତାର ଗାଧେଇ ଦବ ବାଧେଇ ଦବ ସବୁ କରିଦବ।
ହଁ ଯା ହଉ ଆପଣଙ୍କ କିଛି କାମ ତ ମାନେ ହାଲକା ହେଇଯାଉଛି ନା। ସେ
ତା ପାଖରେ ଛାଡିକି ମୁଁ ରୋଷେଇ ବାସ ଏ ସବୁ ଘର ଦ୍ୱାର ଝାଡୁ।
ସେଇ ପ୍ରଥମ ଛୁଆଟି ସେଥିପାଇଁ କି ଝିଅଟିଏ ହେଲେ ଭଲ ହେ ହେଁ ଏ।
ତ ଝିଅ ମାନେ ଜଲଦି ବଡ ହେଇଯାଆନ୍ତି।
ଝିଅ ବଡ ହେଇଯାଆନ୍ତି ତ ଆଉ ମୋର ବି ଗୋଟେ। ଗୋଟିଏ ଝିଅ ମୋର ଗୋଟିଏ ଝିଅ ନଅ ବର୍ଷର ଝିଅ ମୋର।
ହଁ ମୋ ଝିଅକୁ ଏଇ ଦଶ ପୁରିକି ଏଗାର ଚାଲୁଛି।
ଭଲ ଡିଷ୍ଟାନ୍ସ ବଢିଆ ଆପଣଙ୍କର ଅଛି। ଛୁଆ ମାନେ ଟିକେ ବଡ ହେଲା ପରେ ଭଲ।
ଝିଅ ଟା ଜନ୍ମ ହେଇଥିଲା ଦୁଇ ହଜାର ଷୋହଳରେ। ଏଇ ପୁଅ ଟା ହେଇଛି ଦୁଇ ହଜାର ପଚିଶି ରେ।
ହଁ ଦି ପଚିଶି ହେଲେ ହଁ ସତର ମାସ ଆଉ। ନ ନ ନଅ ବର୍ଷ ଆଉ।
ଷୋହଳରେ ଜନ୍ମ ହେଇଥିଲା ଇଏ ପଚିସିରେ ଜନ୍ମ।
ନଅ ବର୍ଷ ଡିଷ୍ଟାନ୍ସ। ହଁ ଭଲ।
ଆଉ ସେଥିପାଇଁ ମ ତେ ମୁଁ ତଥାପି ମଝିରେ ଆସିକି ଖୁଆଇ ଦେଇଥିଲି ତାକୁ ଖାଲି। ଖୁଆଇ ଦେଇ
ହଁ।
କି ଯାଇଥିଲି ମଙ୍ଗନହାଣ୍ଡି ବସେଇଲି। ସେଠି ଯୋଉ ଗରମ ରେ ସେ ପୁରା ଲାଲ୍ ପଡିଗଲା। ଖାଲି କଷ୍ଟ ପାଇଲା। ଛାଟି ପିଟି ଛାଟି ପିଟି ହେଲା ଭଳିଆ ହେଲା ମୋ ସ୍ୱାମୀ କହିଲେ ତାକୁ ନେଇଯାଅ। ଖରା ସିଏ ଖରାକୁ ଏତେ ବାହାରେନି ସବୁବେଳେ ପ୍ରାଏ ଏସିି ଭିତରେ ରୁହେ। ଆଉ ତମେ ନେ ନେଇଯାଅ ଘରୁକୁ ଆଉ ଝିଅକୁ ଆଉ